ହ୍ୟାଲୋ।
କଣ କରୁଛନ୍ତି?
ହେଇ ବସିଚି ଆଉ କଣ କରିମି।
ଖାଇ ସାଇଲେଣି?
ଆଉ ଖାଇ ପିଇ ସାଇଲଣି?
ହଁ ଏବେ ଏଇ ଖାଇକି ଉଠିଲି ଆଉ। ଆ ଆପଣ ଖାଇସାଇଲେଣି?
ଆଉ ହଁ।
କଣ ଖାଇଲେ?
ଏ ରୁଟି କ୍ଷୀର। ହ୍ୟାଲୋ।
ଆଉ ଆଉ କଣ ଖାଇଲୁଣିି?
ଆ, ଆଉ
ଏ ଯବ ଝିଅ ଖାଇକି ଶୁଇଥା ଇଏ ଆସିବେ ଏଇନା ଖାଇବେ।
ତେନ୍ ଗୋଟେ ଘର ଭିତରେ ନୁହଁ। ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା କୁହନ୍ତୁ ହେଲୋ।
ଘର ଭିତରେ ଗୋଟେ ତେଲୁଗୁଣ୍ଡି ବଡ ତେଲୁଗୁଣ୍ଡି ପସିି ଯାଇଛି ହେଲା, ପସି ଯାଇକି ଆଉ ସେ ଜମା ଶୋଇଦଉନି। ମୁଁ ହେଇ ତାକୁ ବାହାର କରିକି ପ-
ଆଚ୍ଛା। କଣ ରୋଷେଇ ହେଇଛି ଆପଣଙ୍କର?
ଆଜି ଇ, ରୁଟି କାଙ୍କଡ଼ ଆଳୁ ତରକାରୀ। ଆଉ
ଆଉ
ଆଉ ଭାତ।
ହୁଁ।
ଆଉ ଯିଏ ଯା ଖାଇବ।
ହଁ।
ଆଉ ତୋମ ଖାଇସାଇଲଣି?
ହଁ ମୁଁ ଖାଇସାଇଲିଣି ଆଉ।
କଣ ଖାଇଲ?
ଆଜି ଏ ମାମୁଁଙ୍କ ପୁଅର ଜନ୍ମଦିନ ଥିଲା। ଆ ମାମୁଁ ଚାଉମିିନ୍ ଆଣିଥିଲେ ସବୁ ଛୁଆଙ୍କ ପାଇଁ ଆ, ମୁଁ ଖାଇଦେଲି ଆଉ।
ଓହୋ।
ତ ନଥିଲା ଆଉ ଜନ୍ମଥିଲା ଦିନଥିଲା କେକ୍ କଟା ହେଲା। ଏ ଭଲ ଭଲସେ ଜନ୍ମଦିନ ପାଳନ ହେଲା ଆଉ।
ଆଉ ସମସ୍ତେ ଖାଇ ପିଇ ସାରିଲଣି।
ହଁ ସମସ୍ତେ ଖାଇସାଇଲେଣି। ନା ହେଇ ଏବେ ଖାଇଦଉଥିଲା ମା ହାରିକା ସବୁ ଖାଇସାରିଲେଣି। ଆଉ ମାମୁଁ ହରିକା ସବୁ ଥିଲା ଗୋଟେ ଭୋଜି ଥିଲା ମାମୁଁ ଘର ପାଖରେ। ଏକାଦଶ ଭୋଜି। ଯାଇଥିଲେ ଖାଇବା ପାଇଁ ଖାଇକି ଆସିକି ଶୋଇଲେଣି ସମସ୍ତେ ଆଉ ଏଇଆ ଆଉ ଆପଣ ଆପଣଙ୍କ ଘରେ ସବୁ ଖାଇସାରିଲେଣି।
ଆମର ସବୁ ଖାଇକି ଶୋଇଲେଣି ଆଉ ଆଉ ମୁଁ ମୋର ଏଇନା ଏଇ ଖାଇନି ଖାଇକି ହେଇ ବଇଚି। ଆଉ
ନାଇ ଝିଅକୁ ଟିକେ ଫୋନ କରିଥିଲି କଥା ହଉଥିଲି ଟିକେ ଝିଅ ସାଙ୍ଗରେ କମ୍ପୁଟର କ୍ଲାସ। ସେ ଏଇନା ଆସିନି। ଆସିକି ଏଇନେ କଣ ଖାଇଲୁ? ସେଇ ରୁଟି ପୋଟଳ ଆଳୁ ତରକାରୀ କରିଥଲେ ଖାଇଲେ। ମୁ କହିଲି ଜ୍ୱରଟା ଟିକେ କମିଛି ନା ହଁ କମିଛି। ଝିଅ ଜନ୍ମଦିନ। ମୋରି ସାନ ଝିଅ ର
କେବେ?
ଏଇ ସାନ ଝିଅର ଜନ୍ମଦିନ ଯାଇକି ଗୁଣ୍ଡିଚାରେ।
ଓହୋ।
ଆଉ କହିଲି ଆସିବୁ ନା କହିଲା ଦେଖିବା ଯିବା ଯୋଗାଯୋଗ କରୁଛି।
ସେ କୁହେ ଆଉ ଯାଇକି ପହଞ୍ଚିମି।
ହଁ।
ଆଉ
ହଁ ଭଲ ଆଉ ରଥଯାତ୍ରାରେ ପୁରୀ ଫୁରୀ ଯିବାର କିଛି ଅଛି? ପ୍ରୋଗ୍ରାମ?
ନା ମ ଏଇ ଆମ ବଡ଼ ମା ମରିଯାଇଛନ୍ତି ତ
ହଁ।
ପାଲିଛନ୍ତି ଆଉ କଣ ଯିବେ ଆଉ ମନ୍ଦିର ଯିବେନି।
ହଁ।
ତା ବର୍ଷିକିଆ ବଡ ମାଙ୍କ ବର୍ଷିକିଆ ଗଲେ ଯୁଆଡେ ଯିବେ ଆଉ
ଆଛା। ହୁଁ ହଁ। ବର୍ସିକା ନଗଲା ପର୍ଯ୍ୟନ୍ତ କୁଆଡେ ତ ଯାଇପାରିବେନି ଆଉ
ନା।
ଆଉ ବିରଜା ମନ୍ଦିର କେବେ ଯାଇଛନ୍ତି?
ବିରଜା ମୁଁ ଯାଇଥିଲି। ଏ ତା ତ ମୁ ଛୋଟ ହେଇଥିଲି ଏବେ ଯାଇନି। ଉଁ ଦଶ ପନ୍ଦର ବର୍ଷ ଖଣ୍ଡେ ହେଇଥିଲା ଯାଇଥିଲି।
ଆଚ୍ଛା।
ତାାପରେ ମୁଁ ଯାଇନି।
ହୁଁ‌। ଆଉ, ଆଉ ଆପଣ ଆପଣ ହଁଅ ମୁଁ କଲେଜରେ ପଢୁଥିଲା ଟାଇମରେ ସବୁ ସେମିଷ୍ଟର ସରିବ ଆମେ ବିରଜା ମନ୍ଦିର ଯାଉ। ପରୀକ୍ଷା ସରିିବ ନା ଆମେ ବି ବିରଜା ମନ୍ଦିର ଯିବୁ ପୂଜାପୁଜି କରିକି ବସିକି ଆସୁ।
ହଁ‌।
ତାପରେ ଆଉ କଲେଜରୁ ଆସିଲା ପରେ-ଏ-ଏ ଆଉ ଯାଇନି କେବେ। ଅଁ ଏବେ ବି ଏଡ୍ ଏକ୍ଜାମ ପରୀକ୍ଷା ଥିଲା। ତାପରେ ପରେ ମୁଁ ଯାଇଥିଲି ସେଇଦିନ ଯାଇଥିଲି। ସେଦିନ ଟିକେ ବାପାଙ୍କର ମୋର ବିରଜା ମନ୍ଦିର-ଅ-ଅ ଯାଇଥିଲୁ ମାଆଙ୍କର ଟିକେ ଦର୍ଶନ ପୂଜା କରିକି ଆସିଲି, ଏକ୍ଜାମ ଦେଇକି ଆସିଲି ଆଉ। ସେଇ ଦିନ ଯେ ଲାଷ୍ଟ ଯାଇଥିଲୁ ଆଉ ତାପରେ ଯାଇନୁ।
ଆଉ ଯାଇନ?
ନା ଆଉ ଯାଇନି, ଉଁ-ଉଁ କଲେଜ ଯିବାର ଅଛି ସାର୍ଟିଫିକେଟ ଆଣିବା ପାଇଁ। ସେବେ ଗଲେ ଯିବୁ ଆଉ, ଯିବୁ ଟିକେ ମାଆଙ୍କୁ ଦର୍ଶନ କରିକି ଆସିବୁ ଆଉ।
ହଁଅ-ଅ।
ଆଉ, ଯୋଉ-ଉ-ଉ-ଉଁ ଘରେ ସବୁ ଶୋଇପଡିଲେଣି?
ହଁ ଘରେ ଶୋଇପଡିଲେଣି। ପଚାରୁଥିଲି ଓ-ଓ
ଏବେ ନୁହେଁ, ଏବେ ନୁହେଁ
ଓ ହଁ ଓ ହଁ।
ହୁଁ।
ଆଉ ଉଁ ସେ କମ୍ପୁଟର କ୍ଲାସ୍ କରୁଛି ଯେ ଛୁଆଙ୍କୁ ଟ୍ୟୁସନ କରୁଛି ଦେଖିବା କଣ ହଉଛି।
ହଁଅ-ଅ ଭଲ ପଢୁଛି।
ହ୍ୟାଲୋ।
ହଁଅ ଟ୍ୟୁସନ ଫ୍ୟୁସନ କରୁଛି, ଅଁ-ଅଁ-ଅଁ-ଅଁ କଲେ-ଏ-ଏ-ଏ ତାପରେ ପ୍ଲସ୍ ଟୁ କରିବ, ପ୍ଲସ୍ ଟୁ ପରେ ଅଁ-ଅଁ-ଅଁ ଭଲ ମାର୍କ ରଖିଲେ ତାପରେ ପ୍ଲସ୍ ଥ୍ରୀ କରିବ, ପ୍ଲସ୍ ଥ୍ରୀ କଲେ ଅଁ-ଅଁ ପାସ୍ କଲା ପରେ କୋଉ ସ୍କୁଲ ଫୁଲରେ ରହିଯିବ ନହେଲେ ବି ଏଡ୍ ଫିଏଡ୍ ବି କରିପାରିବ। ଯାହେଲେ କରି ପାରିବ। କିଛି ଅସୁବିଧା ହବନି, ପାଠଟା ଯେମିତି ପାଠ୍ ମାନେ ପାଠଟା ପଢିବାକୁ ପଡିବ ପାଠଟା ଛାଡିଦେଲେ ତାପରେ ଆଉ କିଛି କରାଯାଇ ପାରିବ ନାହିଁ, ଯେପର୍ଯ୍ୟନ୍ତ୍ ତ-ଅ-ଅ-ଅ ବୟସ ନ ଯାଇଛି ତିରିଶ ଚାଳିଶ୍ ବର୍ଷ ନ ହେଇଛି ପାଠଟାକୁ ତ ପାଠ ପଢିବାକୁ ପଡି ଡିବ, ପାଠଟାକୁ ପାଠ ଭଳିଆ ପଢିବାକୁ ପଡିବ, ହେୟଜ୍ଞାନ କଲେ କିଛି ହବନି।
ହଁ।
ପାଠ ପଢିବା ବୟସରେ ପାଠ ପଢା ଯିବକି ଆଉ କଣ ପାଠ ପଢା ବୟସ ଭଲ ପରେ ପାଠ ପଢିବ। ଏବେ ପାଠ ପଢୁଛ ଛୁଆ ଅଛ ଜଲଦି ଜଲଦି ସବୁ ଜିନିଷ ମନେ ରହିଯିବ।
ହଁ। ଆଉ। ଯୋ ହଁ ମତେ ଭାରି ଆଜି କାହିଁକି ଦେହଟା ଜମା ଭଲ ଲାଗୁନି। ଦେହ ହାତ ଗୁଡ଼ା ଖଲି ବିନ୍ଧୁଛି ଆ ସକାଳେ ବିଟା ଖାଇ ଖପାରନି ତାପରେ ଚାରିଟା ବେଳେ ବି ଭାତ ନେଇଥିଲି ଖାଇପାରିଲିନା। ଜମା ଖାଇ ହଉନି ତ ଖାଲି ବାନ୍ତି ଲାଗୁଛି।
ଆଜ୍ଞା।
ଆମର ଏଇ ତେ ଏବେ ଦି ରୁଟି ଦିଟା ସେ କ୍ଷୀରରେ ଲଗେଇ ଖାଇଛି ତଥାପି ମତେ ହିକା ଦଉଛି ଖାଲି।
ଗ୍ୟାସ୍ ବୋଧେ ହେଇଯାଇଛି ମେଡିସିନ ଫେଡିସିନ ଖାଇ ଦିଅନ୍ତୁ ଭଲ ଲାଗିବ।
ହଁ ଆମକୁ କଣ ପାଇଁ ବାନ୍ତିରେ ଲାଗୁଛି ମୁଁ କିଛି ଜାଣିପାରୁନି। ହଉ
ହଁ ଆଉ
ବର୍ଷା ସଢେ ହଉଥିଲା ଛାଡିଗଲା?
କଣ କହିଲେ?
ବର୍ଷା ହଉଥିଲା ଛାଡିଗଲା?
ନା ବର୍ଷା ହଉଥିଲା ଏଇ ପାଞ୍ଚ ମିନିଟ୍ ହବ ଛାଡିଛି। କାରଣ ମାମୁଁ ଯାଇଥିଲେ ଭୋଜି ଖାଇବା ପାଇଁ ଓଦା ହେଇକି ଆସିଛନ୍ତି।
ଓହୋ।
ହ ସେଆ ଆଜି ପୁଅର ଜନ୍ମଦିନ ଥିଲା ଭଲ ସେ ଆମେ ପାଳନ କଲୁ ଆସିଥିଲେ ମାମୁଁ ମାଇଁ ପୁଅର ମାମୁଁ ମାଇଁ ଆସିଥିଲେ। ଆସଥିଲେ କେକ୍ ଆଣିଥିଲଥ ଚକଲେଟ ଆଣିଥିଲ ଆଉ ଖାଇବା ପାଇଁ ଚାଉଳନ ତ ମାମୁଁ ଆଣିଥିଲେ। ଏମୁ ସବୁ କୁର୍କୁରେ ମୂର୍କୁରେ ଧରିକି ଆସିଥିଲେ ଆମ ସବୁ ଖାଇଲୁ ଖାଇକି କି ହେଇ ମୁଁ ଏବେ ବସିବି ଟିକେ। ମା ମା ଖାଇସାରିଲଣି ମାମୁଁ ଓରିଆ ଖାଇସିଲଣି ମୋ ସବା ମାନେ ଚାରି ନମ୍ବର ମାମା ଆସିନାହାନ୍ତି ଦୋକାନ ଦେଇଛନ୍ତି ଯେ ଆସିନାହାନ୍ତି ଆସିବେ ଆସିଲେ ସେ ଖାଇପିଇକି ଶୋଇବି ଆଉ ସେ ଆସନ୍ତୁ ସାଢ଼େ ଏଗାରଟା ବେଳେ ସାଢ଼େ ଏଗାରଟା କେତେ ବେଳେ ଏଗାର ଟା ସାଢେ ଦଶଟା କେତେବେଳେ ତାଙ୍କର କାମ ସଲେ ଆସନ୍ତି ଆଉ। ଫୁଲ ନେଇକି ଆସନ୍ତି ସକାଳ ଠାକୁର ପୂଜା ହେବା ପାଇଁ ଫୁଲ ବି ନେଇକି ଆସନ୍ତି। ଏକାଥର ଲ ନେଇ ଆସନ୍ତି ଏଠି କୁଲାରେ ଆମର ମାମୁଁ ଘରେ କୁଲରେ ରଖା ହୁଏ। ପାଣି ଟିଏ ଛିଞ୍ଚିକି କୁଲାରରେ ରଖିଦେଲେ ସକାଳକୁ ଫୁଟି ବେ ଆଉ।
ଓହୋ।
ହୁଁ।
ଆ
ଆଉ ଆପଣ କଲ୍ କରିଥିଲେ ଖୁସି ଦେଇ
ଖୁସୀ କି କଲ୍ କରିଥିଲି ତାର କଣ ନେଟୱାର୍କ ପାଉନି କଥା ହେଇପାରିଲିନି। ତାପରେ ଗୁଗୁଲି କି କଥା ଗୁଗୁଲି ସାଙ୍ଗରେ କଲ୍ କରି କଥା ହେଲି ଆଉ ଗୁଗୁଲି ବି କହୁଥିଲା ଛତିଆରୁ ତାକୁ କିଏ
ହୁଁ ହୁଁ ହୁଁ ହୁଁ ହଉ ହଉ ସେଗୁଡା କହିବେନି
ଓ ହୋ।
ଆଉ ଯୋଉ ଉ ବର୍ଷା ହଉଛି ସିଆଡେ?
ହଁ ବର୍ଷା ହଉଚି ବର୍ଷା
ହଁ।
ହସ ବନ୍ଦ। ଏବେ ଆସିଲା ମାନେ ଗାଁ ଭାଈ ତ ଯୋଉ ଆସିଲାଣି ସନ୍ଧ୍ୟା ଆଳୁ ଏଇ ଯୋଉ ଲାଇନ ଟା ଏବେ ଆସିଲା।
ଓହୋ ହଁ ହଁ ହଁ ହଁ।
ଆ ମୋ ଅପାଙ୍କ ପାଖରେ ବସିଥିଲି ଏବେ ଉଠିକି ବା ଆସିଲି ଶୋଇବା ଲାଗି। ମୁଁ କହୁଥିଲି ମୁଁ କହିଲି ଅପା ଯାଉଚି ଆସିବି ଏଇଠି ଶୋଇବି
ହୁଁ।
ହେଟି ଇଏ ପଳେଇ ଯାଇଥାନ୍ତେ ମନ୍ଦିର ତାହେଲେ ମୁଁ ଏଇଠି ଶୋଇଥାନ୍ତି। ଆଉ ସିଏ ଆଜି ଗଲେନାହିଁ
ସବୁବେଳେ ଯାଇକି ମନ୍ଦିରରେ ଶଉଛନ୍ତି କି?
ହଁ ସେ ତାରିଣୀ ମନ୍ଦିର ସେଇଠି ମାନେ ସରକାର ଏମିତି କରିଚି ମାନେ ଚାରିପଟ ବାରଣ୍ଡା କରିଦେଇଛି ମାର୍ବଲ ଘର ତାପରେ ଚାରିଟା ଫ୍ୟାନ୍ ଲାଗିଛି
ହୁଁ।
ସେଠି ଆସିକି ବହୁତ ଲୋକ ଶୋଉଛନ୍ତି।
ଆଚ୍ଛା। ଆଉ ଆପଣଙ୍କ ତାରିଣୀ ଆପଣଙ୍କ ତାରିଣୀ ମନ୍ଦିରରେ ଡେଲି ଡେଲି ପୂଜା ହୁଏ?
ହଁ ସକାଳେ ସବୁଦିନ ସକାଳେ ଲୋକ ସନ୍ଧ୍ୟାବେଳେେ ଦିଅନ୍ତି ଇଏ ମନ୍ଦିର ତ ସନ୍ଧ୍ୟାଳେ ନିତି ହୁଏନି କିନ୍ତୁ ଯୋଉ ସନ୍ଧ୍ୟା
ଆପଣ ଯାନ୍ତିନା ମନ୍ଦିର?
ହଁ ସେ ତ ଘର ପାଖରେ ରାତି ପାଇଲେ ଦେଖିଲୁ
ହୁଁ ଆଉ ଆପଣଙ୍କର ପଣା